ସୁଦଶ ବାର୍ତ୍ତାଳାପ କରିବା ପାଇଁ ଏବଂ ମୋ ତରଫରୁ ଆପ ଣ ଆପ ଆପଣଙ୍କୁ, ନମସ୍କାର। ଶୁଭ ଅପରାହ୍ନ, ଏବେ ଆମର କାର୍ଯ୍ୟକ୍ରମଟି ଆରମ୍ଭ ହେଇ ଚାଲୁ
ଆଛା।
ଏବେ ବିଷୟବସ୍ତୁଟି କଣ ଅଛି ଆପଣ କହିଲେ?
ଏବେ ବିଷୟ ବସ୍ତୁ ଆମେ ରଖିବ ଓଡିଶାର ମୁଖ୍ୟ, ପର୍ଯ୍ୟଟନ ସ୍ଥଳୀ।
ଆଜ୍ଞା।
ହୁଁ ପ୍ରଥମତଃ ଓଡିଶାର ମୁଖ୍ୟ କହିଲେ ଶ୍ରୀ ଜଗନ୍ନାଥ ମନ୍ଦିର।
ହଁ।
ତ, ତା ବିଷୟରେ ଆପଣଙ୍କର ଅନୁଭୂତି କଣ ଅଛି କୁହନ୍ତୁ?
ଆଚ୍ଛା ପୁରୀ ଆପଣଙ୍କ ନାେ ପୁରୀ ଶ୍ରୀକ୍ଷେତ୍ର ଆ ପୁରୀ ଏକ ବହୁତ ସୁନ୍ଦର ଅପୂର୍ବ ଜାଗା ଯୋଉଠି କି ସ୍ଵର୍ଗ ଭଳିଆ ଆନନ୍ଦ ଆସିଥାଏ। ସେଠିିକାର ବେଳାଭୂମି ଅତି ସୁନ୍ଦର ଅତି ନିବିଡ଼ ସମୁଦ୍ର ସହିତ ସମ୍ପର୍କ ମୋର ଅଛି। ଆଉ ସମୁଦ୍ର ମଧ୍ୟରେ ଦେଇ ସେଠି ଅ ଗାଧେଇବା ପାଇଁ ବହୁତ ଖୁସି ଆନନ୍ଦ ଲାଗେ। ଏବଂ ପୁରୀ ଏକ ବହୁତ ସୁନ୍ଦର ଜାଗା ଯୋଉଠ କିି ମହାପ୍ରଭୁଙ୍କ ଦର୍ଶନ ଦର୍ଶନ ବି ହେଇଥାଏ। ଏବଂ ମହାପ୍ରଭୁ ଦର୍ଶନ ବି ସେ ଜାଗା ବି ବହୁତ ସୁନ୍ଦର।
ସିଏତ ଜଗତର ମଉଡମଣି ନା ତାଙ୍କୁ
ଆଚ୍ଛା ଯଦି ଆମେ ଜଗନ୍ନାଥଙ୍କୁ ସେ ମାନେ ସେଟ ଏତେ ସୁନ୍ଦର ତାଙ୍କୁ ଉ ବାର୍ତ୍ତାଳା ପାଇଁ ପ୍ରକୃତିରେ ସିଏ ବହୁତ ସୁନ୍ଦର ସିଏ।
ତାଙ୍କୁ ଦେଖୁ, ଦେଖୁ ହିଁ ସବୁ କଥା ଭୁଲି ଯି ଭୁଲି ଯାଆନ୍ତି।
ଖୁସିତ।
ଏତେ ସୁନ୍ଦର ଏ ଏତେ ସୁନ୍ଦର ଆଉ ଅପୂର୍ବ ରୂପ ତାଙ୍କର ରୂପ କାନ୍ତି। ତ ତାକୁ ଦେଖିଦେଲା ମାତ୍ରେ ହିଁ ମଣିଷ ସବୁ କିଛି ଭୁଲିଯାଏ। ଆଖିରେ ଆଖିଏ ଲୁହ ପଳେଇଆସେ।
ଆଜ୍ଞା ତ ବର୍ତ୍ତମାନ ମୁଁ ଆପଣଙ୍କୁ ଗୋଟେ ପ୍ରଶ୍ନ ପଚାରୁଚି ଯେ ଆପଣ କେବେ ସମୁଦ୍ରରେ ଗାଧେଇଚନ୍ତି?
ନାଇଁ ମୁଁ ତ ପୁରୀ ଏବେ ଯାଇନି। ଛୋଟବେେଳେ ଯାଇଥିଲି ଏବେ ବହୁତ ଇଚ୍ଛା ହଉଛି ଯିବାକୁ। କିନ୍ତୁ ଯାଇପାରୁନି ଡୋରି ଲାଗୁନି। ତ, ଯେବେବି ଡୋରି ଲାଗିବ ନିହାତି ଯିବି ସମୁଦ୍ରରେ ଗାଧେଇବି।
ଆଚ୍ଛା ଦେଖିକି ଗାଧୋଇବେ, ଯେ ପାଣି ଜୁଆର ବହୁତ ଲହଡି ଥାଏ। ତ ଆପଣ ପୁରୀ ଗଲେ ମତେ ଟିକେ ବୁଲେଇବା ଡାକିକି ନେବେ?
ହଁ ନିହାତି, ନିହାତି ଡାକିବି କାହିଁକି ଡାକିବିନି।
ହଉ ମୁଁ ଅପେକ୍ଷାରେ ଅଛି ଆପଣଙ୍କ କଥାରେ। ଆପଣ ପ୍ରତିଜ୍ଞା କରି ନାହାନ୍ତି ତ କିନ୍ତୁ ମୁଁ ଅଚେତା କରିବି ଯିବା ପାଇଁ ଆପଣ ଡାକିବେ ଯଦି ମୁଁ ଅପେକ୍ଷାରେ ରହିବି ଆଉ।
ତ ଜଗନ୍ନାଥଙ୍କ ଡୋରି ଲାଗୁ ତ ମୁଁ ନିଶ୍ଚୟ ଡାକିବି।
ଆଛା। ଆଉ ଆଉ ତା ସହିତ ଆମର ଅନ୍ୟ ପର୍ଯ୍ୟଟନ ସ୍ଥଳୀ ବି ଅଛି ପୁରୀକି ଛାଡିଦେଲା ପରେ ଅନ୍ୟ ବି ଅଛି ବହୁତ ଗୁଡେ। ଯେମିତି ଆପଣ ଚିଲିକା ହ୍ରଦ ନା ଶୁଣିୁଥିବେ। ଚିଲିକା ହ୍ରଦ ଚିଲିକା ହ୍ରଦ।
ନାଇଁ ନାଇଁ ପୁରୀ ପାଖାପାଖି ଆମର ଅର୍କ ଖେ ତ୍ର କୋଣାର୍କ ଅଛି ତା ବିଷୟରେ କିଛି କୁହନ୍ତୁ।
ଆଚ୍ଛା କୋଣାର୍କ କୁ ତ ଇତିହାସକାର ମାନେ କହିଛନ୍ତି କି ସୁ ସୂର୍ଯ୍ୟ ମନ୍ଦିର ଆଉ ସୂର୍ଯ୍ୟଦେବଙ୍କ ମନ୍ଦିର ତ ସେ ସିଏ ଏକ ଅସ ଅପୂର୍ବ ବାସ୍ତୁକଳାର ଏକ ଭାରତୀୟ ବାସ୍ତୁକଳାର ଏ ଏକ ପ ପ୍ରମାଣ ଯୋଉଟା କି କି ନିଜ ମୁଖରେ ବି କହି ହବ ଏତେ ସୁନ୍ଦର ଲାଗେ ସେ ବାସ୍ତୁକଳା। ଆଉ ଓ ବୋ ବୋହୁତ ସୁନ୍ଦର କା କଳୁକାର୍ଯ୍ୟ ହେଇଛି ସେ କଳାକାରୀ ହେଇଛି।
ବାରଶହ ବଢେଇଙ୍କ ଦ୍ଵାରା ନିର୍ମିତ ସେଇ ଯୋଉ ଅପୂର୍ବ କଳା ଏବେବି
ହଁ କେବେ ବି ମିଟିବ ନାହିଁ। ବହୁତ ସୁନ୍ଦର ସେ କଳାଟି ହେଇଛି ପୁରୀ ମଧ୍ୟରେ କୋଣାର୍କ ମୁଁ ବହୁ ଦି ବ୳ ସ୍ଥାନ ବି ସେଟା ଏକ ସମୁଦ୍ର ଦ୍ର କୂଳ ପାଖରେ ଆଉ ବହୁତ ସୁନ୍ଦର ଲାଗେ କୋଣାର୍କ ବୁଲିବା ପାଇଁ ମୁଁ ଯାଇଚି ବି। ଥରେ ଏକ ଥର ଯାଇଛି ଚନ୍ଦ୍ରଭାଗାକୁ ଯାଇଛି ସେଇଟି।
ଆଛା।
ଆ ବୋହୁତ ସୁନ୍ଦର ଲାଗେ।
ହୁଁ।
ଆଉ ପରବର୍ତ୍ତୀ ପ୍ରଶ୍ନ ଟି କଣ କହିବେ ମିସ୍।
ଆମର ମନ୍ଦାରମାଳିନୀ ସହର। ଭୁବନେଶ୍ଵର ବିଷୟରେ କିଛି କୁହନ୍ତୁ?
ଆଚ୍ଛା, ଭୁବନେଶ୍ଵର ତ ସବୁଠୁ ସ୍ଵଚ୍ଛ ସହର ମୋତେ ଲାଗେ। ଆଉ ସିଏ ଓଡିଶାର ଭଉତୁ ଅତ ଅତ୍ୟାଧୁନିକ ସହର ମଧ୍ୟରେ ଗଣତି। ଆଉ ଭୁବନେଶ୍ଵର ବହୁତ ଏକ ସରକାରଙ୍କ ଦ୍ଵାରା ପ୍ରସ୍ତୁତ ହେଇଥିବା ଏକ ସୁନ୍ଦର ସହର। ଏବଂ ଚାଲିଚଳନ ଭୁବନେଶ୍ୱର ଉସି ଉଚ୍ଚଶିକ୍ଷା ପାଇଁ ବି ଭୁବନେଶ୍ୱର ଟି ବହୁତ ଭଲ। ଆଉ ଭୁବନେଶ୍ଵରରେ ବ- ବହୁତ ଗୁଡେ ଏମିତି ଜାଗା ଅଛି ଯୋଉଠି କିି
ମାନେ ଭୁବନେଶ୍ଵର କୁ ଆମର ମନ୍ଦାରମାଳିନୀ ସହର କାହିଁକି କୁହାଯାଏ?
ଆଚ୍ଛା, ଭୁବନେଶ୍ୱରକୁୁ ମନ୍ଦାରମାଳିନୀ ସହର ଏଇଥିପାଇଁ କୁହାଯାଏ କି, ସେଟାରେ ବହୁତୁ ଗୁଡେ ପ୍ରା ଚୀନ ମନ୍ଦିର ଅଛି ତ ସେ ଥିପାଇଁ ତାକୁ ମନ୍ଦାର ମାଳିନୀ ସହର କୁହାଯାଇଥାଏ। ଆଉ ମୁଁ ଯେତିକି ଜାଣିଚି
କି କିଛି ମନ୍ଦିର ନାଁ? ଯେମିତି ଲିଙ୍ଗ
ଆଚ୍ଛା, ଲିଙ୍ଗରାଜ ଲିଙ୍ଗରାଜ ମନ୍ଦିର ଏବଂ ଆଉ ଇସ୍କନ୍ ମନ୍ଦିର ବି ଗୋଟେ ଅଛି ପ୍ରଭୁ ରାଧାକୃଷ୍ଣଙ୍କର। ଆଉ ଅନେକ ମନ୍ଦିର ଆହୁରି ଅଛି ସେଠାର ଅଛି, ହେଲେ ଏତେ ନାଁ ମୁଁ ଜାଣି ନାହିଁ। ରି ଖୁନ ମାନେ ମୁଁ ଯାଇନି ନା କେବେ।
ଆଚ୍ଛା ଭୁବନେଶ୍ଵର କହିଲେ ତ ଅ, ପ୍ର ଥମେ ଲିଙ୍ଗରାଜ ମନ୍ଦିର କୁ ହିଁ ଧରାଯାଏ।
ହଁ ଆଉ କଣ ପଚା ଆଉ କୋଉ ଜାଗା?
ଆଉ ଓଡିଶା ର ସରି ଓଡିଶା କହିଦେଲି। ମାନେ ପୁରା ଏସିଆ ମହାଦେଶର ବଡ ହ୍ରଦ। ଯେମିତି କିି ଆମର ଚିଲିକା ହ୍ରଦ ତା ବିଷୟରେ କିଛି କୁହନ୍ତୁ।
ଚିଲିକା ହ୍ରଦ ତି ଗଭୀରତମ ସୁନ୍ଦରତା ସେଠି ସେ ଯୋଉ କଚ୍ ନୀଳବର୍ଣ୍ଣର ଜଳ ଧାରାକୁ ଦେଖିଲେ ଆଖି ତୃପ୍ତି ଯାଏ ଏବଂ ଆଖିରେ ଏକ ଅଲଗା ପର ଚମକ ଆସିଯାଏ।
ଆଚ୍ଛା।
ଓ ଚିଲିକାକୁୁ ମୁଁ ଏକ ବାର ଯାଇଚି, ସେଠାକାର ଓ ଅତି ସୁନ୍ଦର ଦୃଶ୍ୟ ଦେଖି କି ମାନେ ଏକ କବିରକ କବି ପରି ମୁଁ ବର୍ଣ୍ଣନା କରିବାକୁ ଚାହିଁବି ଅ ଅତି ସୁନ୍ଦର ଯାହାକୁ ବି ବର୍ ମାନେ ଏକ ଯେମିତି କଳାହାଣ୍ଡିଆ ମେଘ ଆସିଥାଏ ଯେତେ ସୁନ୍ଦର ଲାଗି ତେ ସେଇଭଳିଆ ଅତି ସୁନ୍ଦର। ଏ ବିଜୁଳି ମାଇଲେ ଅହ ଡର ମାରଥାଏ, କିନ୍ତ ସୁନ୍ଦର ଦେଖାଯାଇଥାଏ, ତ ସେଇଭଳିଆ ଅତି ସୁନ୍ଦର ସେ ବଲ୍ୟୁ ସବି
ତାପରେ ଚିଲିକା ହ୍ରଦ ମଝିରେ ଜାଣିଥିବେ କାଳିଜାଇ ମନ୍ଦିର ରହିଛି ହଁ।
ଇଏ କାରଣ ଅଛି ତାର ନିଶ୍ଚିତ ଜଣିଚି।
ଆଚ୍ଛା ତା ବିଷୟରେ କିଛି କହିପାରିବେ?
କାଳିଜାଇ ମନ୍ଦିର ଚିଲିକା ହ୍ରଦ ମଝିର ଅଛି। ଆଉ ସେଠି ମା କାଳିଜାଇଙ୍କି ପୂଜା ଅର୍ଚ୍ଚନା କରାଯାଇଥାଏ। ବୁଧା ଭଲ ଧାର୍ମିକ ସ୍ଥଳୀ ବି ସେଠି ଲୋକମାନେ ବି ପିକନିକ ସ୍ଥଳୀ ଯୋଉ ପର୍ଯ୍ୟଟକ ସ୍ଥଳୀ ଭାବେ ଯାଆନ୍ତି ସେଟାକୁ ପରିଦର୍ଶନ କରିବା ପାଇଁ। ଏବଂ ସେଠି ଆମର ନାଓ ଦ୍ଵାରା ଯିବା । ଡଙ୍ଗା ଦ୍ଵାରା ଯାଇଥାନ୍ତି ଲୋକମାନେ। ଆଉ ବର୍ତ୍ତମାନ ବୁ ମାନେ ଅତି ଆଧୁନିକ ଡଙ୍ଗା ଆସି ଯଉଟାକି ମେସି ମାନେ ଯନ୍ତ୍ରପାତି ଦ୍ଵାରା ପରିଚାଳିତ। ଆଉ ସେଠୁ ଘୂର୍ଣୟ ମାନ କରି ଆସନ୍ତି। ଚିଲିକାର ମୁ ଖ୍ୟ ଦୃଶ୍ୟ ହଉଚି ଅ ପକ୍ଷ ଅଭୟାରଣ୍ୟ, ନଳବଣ ଏବଂ ସେଠାକାର ବା ବାତାବରଣ, ବହୁତ ସୁନ୍ଦର ଲାଗେ।
ଆଚ୍ଛା।
ଆଉ କଣ ପଚାରିବେ କୁହନ୍ତୁ? ନୂତନ କୋଉ ଜାଗା ବିଷୟରେ।
ଆଉ
ଆଚ୍ଛା, ଆମେ ଟିକେ ସେପଟେ ଏଇ ସେ ସେପଟ ଆମର ଆଚ୍ଛା ମୁଁ ବି ସେଇ କଥା କହିଥାନ୍ତି ମାନିବାକୁ ପଡିବ କେନ୍ଦୁଝର ଏକ ଅତି ପ୍ରାକୃତିକ ସୌନ୍ଦର୍ଯ୍ୟ ଭରପୁର ପୁରା କେନ୍ଦୁଝରରେ ମା ତାରିଣୀଙ୍କର ମନ୍ଦିର ତ ଅଛି। ଆପଣ ଜାଣିଥିବେ। ଆଉ ସେ ମନ୍ଦିର ଛାଡିଲେ ବି ପ୍ରାକୃତିକ ସୁନ୍ଦର ଭରପୁର। ଏମିତିକି ବିଭିନ୍ନ ପ୍ରକାର ଉଦ୍ୟାନ
କି ଆମର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଆମର ସାନ ଘାଗରା। ବଡ ଘାଗରା ଜଳପ୍ରପାତ। ଆଉ ହଉଚି ଆମର ଆଉ ହଉଚି ଆମର କଣ ଗୁଣ୍ଡିଚା ଘାଗି ଜଳପ୍ର
ହଁ ହଁ ଖଣ୍ଡାଧାର ବି ସେ କେନ୍ଦୁଝରରେ ହିଁ ଅବସ୍ଥିତ।
ଆଚ୍ଛା। ତାହେଲେ ମାନେ ଅତ୍ୟନ୍ତ ମନ ଅ ଅତ୍ୟନ୍ତ ମନୋହର ମୁଁ ଥରେ ହିଁ ଯାଇଥିଲି। ମାନେ ମା ତାରିଣୀଙ୍କ ଦର୍ଶନ କରିଚି। ଆଉ ଗୁଣ୍ଡିଚା ଘାଗି ଜଳପ୍ରପାତକୁ ମୁଁ ମଧ୍ୟ ଯାଇଥିଲି। ଏ ଏତେ ସୁନ୍ଦର ଥିଲା ସେ ଝରଣା ଆଉ ଏତେ ସୁନ୍ଦର ପରିବେଶ, ମାନେ ମତେ ବହୁତ୍ ଭଲ ଲାଗିଲା, ବହୁତ୍ ଭଲ ଲାଗିଲା।
ଅଁ ଆଚ୍ଛା। ମୁଁ ବି ଯାଇଚି ଥ ଗୋଟେ ଜଳଧାରାକୁ କିନ୍ତୁ ଗୁଣ୍ଡିଚା ଯୋଉ ଗୁଣ୍ଡିଚା ନୁହଁ କି ଘାଗରା ନୁହଁ। ମୁଁ ଯାଇଥିଲି ଖଣ୍ଡାଧାରକୁ। ଆ ତ ସେ ସେଠି ବହୁତ ସୁନ୍ଦର ଲାଗିଲା ମୁଁ ସେଠି ଗାଧେଇଲି। ବାହାରେ ତାପମା ତ୍ରା ଥିଲା ତେୟାଳିଶ, କିନ୍ତୁ ସେ ପାଣି ଏତେ ଥଣ୍ଡା ଥିଲା ଯେ ମତେ ସେ ମାନେ ଦେହର କମ୍ପନ ସୃଷ୍ଟି କରିଦେଲା। ରୁମ ମୂଳ ଟାଙ୍କି ଧରିଲା। ଏତେ ଥଣ୍ଡା ଜଳ, ଆଉ ସେ ଜଳ । ହଁ। ଆଉ ହେ ଜଳ ଯେତେବେଳେ ମାନେ ଖସୁଥିଲା ଜଳ ଧାରା ଯଉ ଜାଗାରେ ବାଜୁଥିଲା ତ ଗଟେ ଛୁ ଞ୍ଚି ଯେପରି ଫୁଟିଯାଏ ତ, ସେଇଭଳିଆ ଅନୁଭୂତି ହୁଏ। ମାନେ ଏ ତେ ତୀକ୍ଷ୍ଣ ଜଳ ସେ। ଏତେ ଜୋରରେ ପଡୁଥିଲା।
ଆଚ୍ଛା।
ଅତି ସୁନ୍ଦର ଜାଗା ସେ ଥିଲା।
ହୁଁ ହୁଁ।
ଆଉ ସେଠିକାର କେନ୍ଦୁଝର ଆହୁରି ଅନ୍ୟ ବହୁତ ପ୍ରକଳ୍ପ ଅଛି। ଆମର ବନ ମଧ୍ୟରେ ବହୁତ ଗୁଡେ ପ୍ରକଳ୍ପ ଅ ଛି ବହୁତ ଜୀବଜନ୍ତୁ ବାସ କରନ୍ତି। ଆଉ ବିଶେଷ କରି ହା ତି ମାନେ ବି ଦୁସେ ମାନେ ବହୁତ କେନ୍ଦୁଝରରେ ହେଇଥାନ୍ତି ଭାଲୁ ବାଘ କଲରା ପ ଦେବାଗ ଏ ସବୁ ଉଦ୍ୟାନ ଅଛି ଏବଂ କେନ୍ଦୁଝର ଗୋଟିଏ କି
କେନ୍ଦୁଝର ପଟରେ ବହୁତ ପାହାଡ ଏରି ପାହାଡ ଜାଗା ନା। ସେଥିପାଇଁ ପ୍ରାୟେ ରାସ୍ତାରେ ଗଲା ବେଳେ ସବୁ ବୋର୍ଡ ମରା ଯାଇଥାଏ କି ବନ୍ୟଜନ୍ତୁଙ୍କ ଠାରୁ ସୁରକ୍ଷିତ ରେ ଯିବା ପାଇଁ।
ଆଉ ଗୁଟେ ଆପଣ ନଜର କରିଥିବେ କେନ୍ଦୁଝର ଯେତେବେଳେ ଆପଣ ଯାଆନ୍ତି ତ ବହୁତ ବଡ ବଡ ଘାଟି ଥାଏ।
ଆଚ୍ଛା।
କିନ୍ତୁ ହ ସ ଅଚାନକ ଗୁଟେ ବଙ୍କାଟେ ପଡିଯିବ କିମ୍ୱା ବହୁତ୍ ଉଞ୍ଚାରେ ଗୁଟେ ଗଳାଟେ କୁ ଆପଣ ଦେଖି କେବେ ନଜର କରିଛନ୍ତି?
ନାଇଁ କେବେ ମୁଁ ତ ଥରେ ହିଁ ଯାଇଥିଲି ନା ଏତେ ସବୁ ଜିନିଷ ନଜର କରିନି ଆଉ।
ମୁଁ ବହୁତ ଥର ଯାଇଚି କେନ୍ଦୁଝର ବୁଲିବା ପାଇଁ ଯେହେତୁ ମୋ ମାମୁଁ ଘର ପାଖରେ ବହୁତଥର ଯାଇଚି।
ଓହୋ ସେଥିପାଇଁ ଆପଣ ବହୁତ ଥର ଯାଇଛନ୍ତି।
ହଁ। ମାମୁଁ ଘରଠୁ ବହୁତ କମ ବାଟ ରୁହେ ତାରିଣୀ ମନ୍ଦିର ବହୁତ ଥର ଯାଇଚି ବହୁତ ସୁନ୍ଦର ବଡ ବଡ ଘାଟି ଥାଏ। ଆ ଘାଟିରେ ଗାଡି କେ ଗାଡି ଯେତେବେଳେ ଗାଡି ଯାନ ଯେତେବେଳେ ମାନେ ମାନେ ସାଇଟ୍ ହେଇଥାଏ ବହୁତ ଡର ଲାଗିଥାଏ କିନ୍ତୁ ମଜା ବି ବହୁତ ଆସିଥାଏ ଯେହେତୁ ଗୁଟେ ନୂଆ ଜି ସମ୍ପୂର୍ଣ ରୋମାଞ୍ଚକ ପ ପରି ମାନେ ପରିସ୍ଥିତି ସୃଷ୍ଟି ହେଇଥାଏ। ଆ ବହୁତ ଭଲ ବି ଲାଗିଥାଏ ଆ ମୋ ମୋ ଭାଇଙ୍କ ତ ମୋ ଭାଇଙ୍କ ସାଙ୍ଗରେ ଯାଇଥିଲି ଥରେ ଗୋ ସେ ଜାଗାକୁୁ ବହୁତ ସୁନ୍ଦର ଲାଗିଲା ଅତି ସୁନ୍ଦର ଲାଗିଲା ଯାହାକୁ କୁହନ୍ତି। କରନ୍ତୁ ଆଉ ଯିବାକୁ ଥରେ ଇଛା ଅଛି କିନ୍ତୁ ବର୍ତ୍ତମାନ ଯାଇ ତ ପାରିନି। ଭାବୁଚି ସତରେ ହେଇପାରେ ମୁଁ କେବେ ଯାଇପାରେ ଯଦି ସମୟ ଥିବ ଆଉ ଜିବି ତ ଯିବି ଯାଇପାରେ।
ହଁ।
ଆଉ ଏଇ ସବୁ ଜିନିଷ ଆଉ ଆଉ ଆପଣଙ୍କୁ କେନ୍ଦୁ କେନ୍ଦୁଝର କଉଟା ଆପ ଅତି ସୁନ୍ଦର ଲାଗେ?
ମୁଁ ତ କେନ୍ଦୁଝରର ସବୁ ଜାଗା ଯାଇନି ଯେହେତୁ ମୁଁ ଗୋଟିଏ ଜଳ ପ୍ର ପାତ ଯାଇଥିଲି କେବଳ ଆଉ ପୁଅ ମା ତାରିଣୀଙ୍କ ଦର୍ଶନ ପାଇଁ ଯାଇଥିଲି ତ ମତେ ମାଙ୍କ ପୀଠ ବହୁତ ଭଲ ଲାଗିଲା ତାପରେ ଗୁଣ୍ଡି ଘାଗି କିି ଜଳପ୍ରପାତ ମଧ୍ୟ ଅତି ଆନନ୍ଦଦାୟକ ଥିଲା।
ହଁ ଆ ନିଶ୍ଚିତ ବହୁତ ସୁନ୍ଦର ଲାଗିବ ନା। ଆଉ କଣ କରିବା ସେ ଜାଗାକୁ ତ ବହୁତ ସୁନ୍ଦର କିନ୍ତୁ ଦିବ୍ୟ ମାନ ଆଉ ଯାଇପାରିଲେ ବହୁତ ସୁନ୍ଦର ହୁଅନ୍ତା ମତେ
ଆଚ୍ଛା ଆମ ଯାଜପୁର ଆମ ଯାଜପୁରରେ କଣ କଣ ସବୁ ପର୍ଯ୍ୟଟନସ୍ଥଳୀ ମାନେ ଅତ୍ୟନ୍ତ ରମଣୀୟ
କିଛି ବୁଦ୍ଧ ଭଗବାନ ଗୌତମ ବୁଦ୍ଧଙ୍କର କିଛି ଆଶ୍ରମ ଅଛି। ଏବଂ କୁସୁମା ପୋଖରୀ ଶୁଣଣିଥିବେ ଯେଉଟା କିି ବର୍ତ୍ତମାନ ଭିତ
ଆରେ ଚାାନ୍ଦପୁର ର ଅଧିଷ୍ଠାତ୍ରୀ ଦେବୀଙ୍କ କଥା ତମେ ଭୁଲି ଯାଉଛ।
ମା ବିରଜା ମା ବିରଜାଙ୍କ ମନ୍ଦିର ବି ଅଛି ଏଠି କ୍ଷମା କରି ଏଟା ଗୋେ ନଜର ମନ
ଆଉ ଦଶାଶନି ଘାଟରେ ଯୋଉ ଯମ ମାଙ୍କ ସାତ ଭଉଣୀ ସିଏ ବି ତ ଗୋଟେ ମାନେ ଅତ୍ୟନ୍ତ ରମଣୀୟ ସ୍ଥାନ।
ଆମର ରତ୍ନଗିରି ଗୋଟେ ଜାଗା ଅଛି ପର୍ବତ ଉପରେ ସେ ବହୁତ ସୁନ୍ଦର ଲାଗେ। ଏତେ ନାଇଁ ପର୍ଯ୍ୟଟନ ସ୍ଥଳୀ କିନ୍ତୁ ଠିକଠାକ ଆମ ଯାଜପୁରରେ ଏତେ ପ୍ରାକୃତିକ ସୌନ୍ଦର୍ଯ୍ୟ ବାହାରିଲା ଜିନିଷ ମୋର ଉପସ୍ଥିତି ନାଇଁ। ଯେହେତୁ ଯାଜପୁର ଗୋଟେ ସ ଗୋଟେ ଗୋଟେ ଭଳିଆ। ବ ସହର ଅଞ୍ଚଳ ଆଡୁ ଗତି କଲେ କରୁଛି ତ ଯେମିତି ସହର ଅଞ୍ଚଳ ତ ସେଇଭଳିଆ ପ୍ରାକୃତିକ ଶ୍ରେଣୀର ଲୋକ ପାଇ ଯାଜପୁରରେ।
ହୁଁ।
କାରଣ ଏତେ ପ୍ରାକୃତିକ ସୁନ୍ଦର ନୁହେଁ, ଆଉ ଯାଜପୁରରେ ବହୁତ ଆମର ଶିଳ୍ପ କେନ୍ଦ୍ର ଅଛି ଯାହାଫଳରେ ପ୍ରାକୃତିକ ହ୍ରାସ ପାଇଛି ଯାଜପୁରରେ। ଆଉ ହେଇପାରେ କିଛି ସରକାର ପଦକ୍ଷେପ ନବା ଦ୍ଵାରା ଆଗକୁ ହେଇପାରେ। ତ ସମୟ ତ ବହୁତ କମ ଅଛି ବର୍ତ୍ତମାନେ ଆଉ ଏତେ ସମୟ କଥା କହିହବ ମୁଁ ତ